ରଥରେ।
ହୁଁ ସାଙ୍ଗ।
ହଁ କହୁନ।
ସାଙ୍ଗ ଆମେ ତ ରଥଯାତ୍ରା ବିଷୟରେ କଥା ହେଲେ।
ହଁ ହଁ।
ହାଉ ଏବେ ଚାଲୁନ ଆମେ ଟିକେ ଅ କୋଣାର୍କ ମନ୍ଦିର ବିଷୟରେ ଆଲୋଚନା କରିବା।
ହଁ ଆ ମୁଁ ତ ଯେବେ ବି ପୁରୀ ଯାଏ ତ ପୁରୀରୁୁ ବୁଲା ବୁଲି ସରିଲା ପରେ ଜଗା ଦର୍ଶନ ପରେ ତ ସେଇଠୁ ପା ଖୋ ଏଇନା କୋଣାର୍କ ମନ୍ଦିର ଯିବା ଲାଗି ତ ଉଁ ଯାଏ ମୁଁ କୋଣାର୍କ ମନ୍ଦିର ତମେ ଜାଣିଚ କି କୋଣାର୍କ ମନ୍ଦିର ସୂର୍ଯ୍ୟ ମନ୍ଦିର କେମିତି କଣ ହେଇ ମାନେ ପ୍ରତିଷ୍ଠା ହେଇଥିଲା ତାକୁ କିଏ କରିଥିଲେ? ତାର ବିଶେଷତ୍ଵ ତାର ଅବସ୍ଥିତ ମତେ ଟିକେ କହିଲ।
ହଁ ମୁଁ ଜାଣିଛି ଆଉ ଆପଣ ଚନ୍ଦ୍ରଭାଗା ନଦୀ କୂଳରେ କେବେ ଦେଖିଛନ୍ତି ସୂର୍ଯ୍ୟଙ୍କ ଆଳ
ହଁ ହଁ ହଁ।
ସେଠି ସୂର୍ଯ୍ୟଙ୍କ ଉଦୟ ଟା ସମସ୍ତେ ଦେଖନ୍ତି ସୂର୍ଯ୍ୟ ଉଦୟ ଚନ୍ଦ୍ରଭାଗା
ହଁ ହଁ ମୁଁ ତ ଆମେ ତ ଯେବେ ବି ମାନେ ଯାଉ ପୁରୀ ଇ ତ ଆଗେ ଚନ୍ଦ୍ର ଭାଗାରେ ମାନେ ସୂର୍ଯ୍ୟ ଉଦୟ ଟା ଦେଖିକି ସେଇଠି ଗାଧେଇକି କୋଣା ମାନେ ଯାଉ ପଳଉ ମାନେ ବୁଲିବାକୁ ଯାଉ ଆଉ ତ ଯେବେ ବି ଯାଉ ଆମେ ଆଗେ ଚନ୍ଦ୍ରଭାଗାରେ ସୂର୍ଯ୍ୟ ଉଦୟ ଟା ଦେ ଦେଖିବାକୁ କେବେ ମାନେ ଭୁଲୁନା ଯାହା ବି ହେଲେ ଆମେ ଦେଖୁ ଗୋଟେ ଦିନ ବାହାର କରିକି ସମୟ। ତ ସେଇପଟେ ସୂର୍ଯ୍ୟୋଦୟ ଦେଖିକି କୋଣାର୍କ ମନ୍ଦିର ବୁଲିକି ଆସିଥାଉ। ତ ତମେ ମତେ କହିଲ ସେଟା କେମିତି କେତେ ଶତାବ୍ଦୀରେ ହେଇଥିଲା ତାକୁ କିଏ ନିର୍ମାଣ କରିଥିଲେ? ତ ଏଇ ସବୁ ବିଷୟରେ ମତେ ବହୁତ ଜାଣିବାକୁ ଇଚ୍ଛା ଅଛି ତ ମତେ କୁହ।
ଆଚ୍ଛା ଶୁଣନ୍ତୁ ମୁଁ କହୁଛି ଆଉ କୋଣାର୍କ ସୂର୍ଯ୍ୟ ମନ୍ଦିର ଓଡିଶାର ଏକ ଐତିହାସିକ ଏବଂ ବିଶ୍ୱ ପ୍ରସି ମନ୍ଦିର କାହିଁକି ନା ଏଟା କୋଣାର୍କ ମନ୍ଦିର ଆଉ ଜଗନ୍ନାଥ ମନ୍ଦିର ଅ ପୁରା ବିଶ୍ଵରେ ପ୍ରସିଦ୍ଧ କାହିଁକି ନା ସମସ୍ତେ ଜାଣିଛନ୍ତି କି ଓଡିଶାରେ ଏକ କୋଣାର୍କ ମନ୍ଦିର ଅଛି। ଅ କୋଣାର୍କ ସୂର୍ଯ୍ୟ ମନ୍ଦିର, ଏହା କୋଣାର୍ କ ସୂର୍ଯ୍ୟ ମନ୍ଦିର ନାମରେ ପରିଚିତ, ଯାହା ପୁରୀ ଜିଲ୍ଲାରେ ଅବସ୍ଥିତ ଅଛି।
ହୁଁ ହୁଁ।
ଆଉ ଏହାକୁ ଏହି କୋଣାର୍କ ମନ୍ଦିରକୁ ତେରଶ ଶତାବ୍ଦୀରେ ଆମର ନର ସିଂହ ନରସିମା ଦେବ ନିର୍ମାଣ କରିଥିଲେ। ଆଉ ଏଇ ମନ୍ଦିରର ବିଶେଷତା ହେଉଛି ଆ ମନ୍ଦିରଟି ଏକ ବିଶାଳ ରଥ ଆକୃତିରେ ନିର୍ମିତ ଏଥିରେ ଚବିଶି ଟି ଚକ ଏବଂ ସାତଟି ଘୋଡା ଖୋଦିତ ହୋଇଛି। ଆପଣ ଦେଖିଛନ୍ତି କୋଣାର୍କ ମନ୍ଦିର
କିଛି
ହ ଚାରି ପାଖ ପରିକ୍ରମା କଲା ବେଳେ ଦେଖିଥିବେ ବଡ ବଡ ଚକ୍ର ସବୁ ଲାଗି
ହଁ ହଁ ମୁଁ ଦେଖିଚି ସେଟା ମୁଁ ଦେଖିଚି ଦେଖିଚି।
ଆଉ ଏହି ମନ୍ଦିର ଟା ହେଉଚି ସୂର୍ଯ୍ୟ ଦେବତାଙ୍କୁ ଉତ୍ସର୍ଗ କରାଯାଇଛି। କାହିଁକି ନା ସୂର୍ଯ୍ୟ ଦେବତାଙ୍କୁ ଉତ୍ସ କରିଛନ୍ତି କାହିଁକି ନା ସୂର୍ଯ୍ୟ ଦେବତା ହେଉଛନ୍ତି ଆମର ଅ ଅ ପ୍ର ପ୍ରମୁଖ ଦେବତା କହିଲେ ବି ଚଳେ କାହିଁକି ନା ସୂର୍ଯ୍ୟଙ୍କ ବିନା ସୂର୍ଯ୍ୟଙ୍କର କିରଣରେ ଆମେ କଣ ଦିନ ଦେଖି ପାରିବା କି?
ନାଁ।
ଦେଖିପାରିବାନି ନା ସେଥିପାଇଁ ସୂର୍ଯ୍ୟ ମନ୍ଦିରକୁ ଏଇ ସୂର୍ଯ୍ୟ ଦେବ ତାଙ୍କୁ ଏଇ ମନ୍ଦିର ଟି ଉସ୍ତିର କରିଛନ୍ତି ନରସିଂମା ଦେବା।
ଆଚ୍ଛା ମୁଁ କାଳେ ଶୁଣିଚି ଏହା କି ସୂର୍ଯ୍ୟ ଉଦୟ ହେଲେ ପ୍ରଥମ କିରଣ ଆମର କୋଣାର୍କ ମନ୍ଦିର ଉପରେ ପଡ଼ିଥାଏ। ଏଆ ତମେ ଏଇଟା ଶୁଣିଛ ନା ଏଟା ସତ ସତ ନା ଏଟା।
ଏଟା ସତ କଥା। ଶୁଣନ୍ତୁ ଯେବେ ଆମେ ଏବେ ତ କୋଣାର୍କ ମନ୍ଦିର ବନ୍ଦ ହେଇଗଲାଣି ଏବେ ଯେବେ ପୂର୍ବ ସତରକ୍କ ସତରେ ଯେବେ ଅ ମନ୍ଦିର ଟି ନିର୍ମିତ ହୋଇଥିଲା ସେଇ ସମୟରେ ସୂର୍ଯ୍ୟ ଆମର ମନ୍ଦିର କିରଣ ସୂର୍ଯ୍ୟ ମନ୍ଦିର ନୁହଁ ଡ଼ାଇ ମାନେ ସିଧାସଳକ। ସୂର୍ଯ୍ୟ ଦେବତାଙ୍କ ପାଦ ତଳେ ପଡ଼ୁଥିଲା ତାଙ୍କ କିରଣ ଟା।
ହୁଁ, ହୁଁ, ହୁଁ।
ଯେବେଠାରୁ ଇଂରେଜ ମାନେ ତାଙ୍କ ଚୂଳରେ ଥିବା ହଉଚି ଚୁମ୍ବକକୁ କାଢ଼ି ନେଇଯାଇଛନ୍ତି ସେବେଠାରୁ ସୂର୍ଯ୍ୟ ମନ୍ଦିର ପ୍ରାୟତଃ ଭଗ୍ନ ଅବସ୍ଥାରେ ଦେଖିବାକୁ ମିଳୁଛି।
ଆଚ୍ଛା, ଆଚ୍ଛା।
ସୂର୍ଯ୍ୟ ମନ୍ଦିରରେ ବ ବହୁତ ପୁରା ସୂକ୍ଷ୍ମ କାରୁକାର୍ଯ୍ୟ ଏବଂ ଐତିହାସିକ ମହତ୍ଵ ଅ ସବୁ ଖୋଦିତ ହେଇଛି ଅଛି ଆପଣ ଦେଖ ଦେଖିଥିବେ କି ବହୁତ ନିଖୁଣ ଭାବରେ ଟିକି ଟିକି ଭାବରେ ଟିକି ଟିକି ପତ ପଥର ରେ କେମିତି ନାର୍ତ୍ତକୀ ମାନେ ନୃତ୍ୟ କରୁଥିବେ।
ହଁ ପରା ତାର କେତେ କଳା ତାର କୃତି ସବୁ ବନା ହେଇଥିବ। ହଁ ମତେ ବହୁତ ଖୁସି ଲାଗେ ସବୁ ଦେଖିଲେ ସବୁ ଟିକି ଟିକି ଭାବରେ ତାକୁ ପଥର କାଟିକି ତାକୁ କେତେ ସୁନ୍ଦର ଆକୃତି ସବୁ ବନା ହେଇଥାଏ। ତ ସେଠି ଦେଖିଛ ନା ତମେ କେତେ ପର୍ଯ୍ୟଟକ ଦେଖିବାକୁ ମିଳିଥାଏ ମାନେ ବିଦେଶର ହଁ ତାଙ୍କୁ ଦେଖିଲେ ବି ବହୁତ ଭଲ ଲାଗେ ବହୁତ ଖୁସି ଲାଗେ ମ୍ ଯାହା ହଉ ଆମର ଓଡ଼ିଶାର ଏଇଭଳିଆ ସ୍ଥାନକୁ ବି ଦେଶ ବିଦେଶରୁ ଲୋକ ବି ବହୁତ ଆସୁଛନ୍ତି।
ଦେଶ ବିଦେଶରୁ ପ୍ରତିବର୍ଷ ପ୍ରାୟ ହଜାର ହଜାର ଲୋକ ସୂର୍ଯ୍ୟ ମନ୍ଦିରକୁ ଦେଖିବା ପାଇଁ ଆସନ୍ତି। ସୂର୍ଯ୍ୟ ଆପଣ ଜାଣିଛନ୍ତି ସୂର୍ଯ୍ୟ ମନ୍ଦିରକୁ ବାରଶହ ବଢ଼େଇ ମିଶିକି ବନେଇଥିଲେ?
ହଁ ହଁ ଜାଣିଛି ସେଟା। ହଁ, ତ ମୁଁ ସେଇଟା ଭାବେ ଯେତେବେଳେ ଧର୍ମ ମୁଁ ଶୁଣିଥିଲି କି ଧରମା କୋଣାର୍କ ମୁଣ୍ଡି ମାରିକି ପାଣିିକି ଡେଇଁ ପଡ଼ିଥିଲେ ମୁଁ ଯେତେବେଳେ ସୂର୍ଯ୍ୟ ମନ୍ଦିର ମଝିରେ ଯାଇଥିଲି ମାନେ ଯେତେବେଳେ ଛୋଟ ଟେ ଥିଲି ଯେତେବେଳେ ସେ ଗପଟା ଶୁଣିଥିଲି ଅଁ ମୁଁ ଯାଇଥିଲି ମୁଁ କହିଲି କୋଣାର୍କ ମୁଣ୍ଡିତ ମାରିକି ଧରମା ତ ପାଣିିକି ଡ଼େଇଁ ପଡ଼ିଥିଲେ ଆରେ ଏଇଠି ତ କୋଣାର୍କ ମନ୍ଦିର ଅଛି କିନ୍ତୁ ସମୁଦ୍ର କାଇଁ। ମୁଁ ମାନେ ସେଇଟା କେମିତି ମାନେ ସେଟା ମୁଁ ଜାଣିିନଥିଲି କି ସମୁଦ୍ରଟା ଘୁଞ୍ଚି ଯାଇଛି ସେଇଠୁ। ତ ମୁଁ ସେଇଟା ଭାବିଥିବି
ତୁ ଜନବସତି ହେଲା ଲୋକ ସମୁଦ୍ର ଟା ଧୀରେ ଧୀରେ ଧୀରେ ଧୀରେ ଘୁଞ୍ଚି ଘୁଞ୍ଚି ଏବେ ବହୁତ ଦୂରକୁ ପଳେଇଛି।
ଆରେ ହଁ ପରା।
ଆଉ କୋଣାର୍କ ମନ୍ଦିର ଆମ ପୂର୍ବ ଲୋ ମାନେ ଅ ପୂର୍ବଜ ମାନଙ୍କର କଳା, ସ୍ଥାପତ୍ୟ, ଜ୍ଞାନ ଏବଂ ସୃଜନଶୀଳତାର ପରିଚୟ ଦେଇଥାଏ ଆମକୁ କାହିଁକିନା ଆମର ପୂର୍ବ ଲୋକମାନେ ହଁ ପୂର୍ବଜନ ମାନେ କେମିତି ତାଙ୍କ ନିଖୁଣ ଭାବରେ କାରୁକାର୍ଯ୍ୟ କରୁଥିଲେ ପଥରଦେଇ କେମିତି ହାତରେ ସେତେବେଳେ ତ କିଛି ଯନ୍ତ୍ରପାତିର ବ୍ୟବହାର ହଉନଥିଲା ଅ ମାନେ ହାତରେ କଣ୍ଟାକୁ ଆଉ ପଥରକୁ ବାଡ଼େଇ ବାଡ଼େଇ ବାଡ଼େଇ ସେଥିରେ ଆପଣ ସେମାନେ ଆକୃତି ଦଉଥିଲେ କେମିତି ମନ୍ଦିରର ମାନେ ଆକୃତି ହବ ଆଉ କେମିତି ଚକ୍ରଟା ବ ତିଆରି ହବ। ଆଉ ସବୁ ମଧ୍ୟ ପୁରା ଏକଦମ୍ ନିଖୁଣ ଭାବରେ କାରୁକାର୍ଯ୍ୟ କରୁଥିଲେ ଯେମିତି ଆପଣ ଏବେ ବି ମନ୍ଦିରକୁ ଗଲେ ଜାଣିପାରିବେ କି କୋଉ ନର୍ତ୍ତକୀ ମାନେ କେମିତି ନୃତ୍ୟ କରୁଛନ୍ତି। ଦେବତା ମାନେ କେମିତି ନମସ୍କାର ହଉଛନ୍ତି ଦେବତା ମାନେ କେମିତି ବସିଛନ୍ତି। କେମିତି ଫୁଲ, ଫଳ, ବୃକ୍ଷ ସବୁ ପଥରରେ ଖୋଦିତ ହେଇଛି ଆପଣ ସବୁ ଜାଣିପାରିବେ।
ହଁ ହଁ ହଁ।
ଆଉ କୋଣାର୍କ ସୂର୍ଯ୍ୟ ମନ୍ଦିର କେବଳ ଆମ ଓଡିଶାର ଗର୍ବ ନୁହେଁ, ଏହା ଆମ ବିଶ୍ୱର ଗର୍ବ କହିଲେ ବି ଚଳେ।
ଆଛା, ଆଛା ହଁ ସେ ସେଟା ମୁଁ ଜାଣିଲି ଯାହା ହଉ, ତମଠୁ କେତେ ମତେ ମିଳୁଛି ଶି କ୍ଷା ମାନେ ଜାଣୁଛି ତମ ସହିତ କଥା ହେଇକି। ଅ ଯେତିକି ମୁଁ ଜାଣିନଥିଲି, ତମଠୁ ବି ମତେ ଶିକ୍ଷା ମିଳୁଛି।
ଆଛା ଆପଣଙ୍କୁ ସେଥିପାଇଁ ବହୁତ ବହୁତ ଧନ୍ୟବାଦ, ମୁଁ କହିଲି ଆପ ପଣ ଆଉ କୋଣାର୍କ ମନ୍ଦିର ବିଷୟରେ ସବୁ କଣ କଣ ସବୁ ଜାଣିଛନ୍ତି ରହସ୍ୟ?
କଣ କଣ ତମେ ଯାହା କହିଲ ତ ମୁଁ ତ ତମ ସେଥିଲାଗି ବେଶୀ ବିଶେଷ ତ ଜାଣିନଥିଲି ବୋଲି ତମକୁ ପଚାରିଲି। ତମେ ତ ମତେ କହିଲ ମୁଁ ଜାଣିଲି ଆଉ କୋଣାର୍କ ମନ୍ଦିର ଜାଣିଛ ନା ସେଠି ନବଗ୍ରହ ଅଛି। ତ ତମେ ସେ ସେଇ ନବଗ୍ରହ କେବେ ଯାଇଛ? ମନ୍ଦିର ପାଖରେ ଏଇ ଆମର ଯୋଉ ନବଗ୍ରହ ମନ୍ଦିର
ହଁ ହଁ ହଁ କୋଣାର୍କ ମନ୍ଦିର ପାଖରେ ନବଗ୍ରହ ମନ୍ଦିର ଅଛି ମୁଁ ନବଗ୍ରହ ମନ୍ଦିରକୁ ବି ଯାଇଛି।
ହୁଁ ହୁଁ ହୁଁ
ସେଠି ଠାକୁରଙ୍କ ଦର୍ଶନ କରିଛି। କୋଣାର୍କ ମନ୍ଦିରରେ ତ ଭଗବାନଙ୍କୁ ଆମେ ଦର୍ଶନ କରିବା ପାରିବା ନାହିଁ, କାହିଁକିନା ଭଗବାନଙ୍କ ମୂର୍ତ୍ତି ଆଉ କୋଣାର୍କ ମନ୍ଦିର ଭିତର ଦେଇ, ମନ୍ଦିର ଭିତ ରେ ଅ ଏକଦମ ଭାବରେ ପୋତି ହୋଇ ରହିଛି କାହିଁକି ନା ଜୟ ତୁ ଆମର ନେଇ ଗଲେ ଆମର ହଁ ହଁ ଆଉ ଗୋଟେ ରହସ୍ୟ କୋଣାର୍କ ମନ୍ଦିର ରେ ବହୁତ ବଡ ରହସ୍ୟ ଆଉ କୋଣାର୍କ ମନ୍ଦିର ଭିତରେ ଯୋଉ ସୂର୍ଯ୍ୟଙ୍କର ପ୍ରତିମୂର୍ତ୍ତି ନଥିଲା? ପୁରା ଭାସ୍ ସମାନ ଅବସ୍ଥାରେ ଥିଲା ସେଟା ମନ୍ଦିରର ମୂର୍ତ୍ତି ଟା ତଳେ ଲାଗିିନଥିଲା ସେଟେ ଭାସମାନ ଅବସ୍ଥାରେ ମାନେ ମୂର୍ତ୍ତିଟା ଯେମିତି ପବନରେ ଉଡୁଥିଲା ସେମିତି ଠାକୁରଙ୍କ ସୂର୍ଯ୍ୟଙ୍କର ପ୍ରଥମ କିରଣ ଆଉ ସୂର୍ଯ୍ୟ ଦେବତାଙ୍କ ପାଦ ତଳେ ଆସି ପଡୁଥିଲା କୋଣାର୍କ ମନ୍ଦିରର।
ଆଛା ଆଛା। ମାନେ କେମିତି ମାନେ କେତେ କେତେ ମାନେ ମାନେ ଭାବିଲ ଏସବୁ ଭାବିଲେ କିଛି ଆଶ୍ଚର୍ଯ୍ୟ ଲାଗେନି ନା?
ହଁ ମତେ ବି ଆଶ୍ଚର୍ଯ୍ୟ ଲାଗେ, ଆରେ ଏତେ ସେ ପୂର୍ବ ଯୁଗରେ କିଛି ବି ଯନ୍ତ୍ରପାତି ନଥିଲା। ହଁ ସେ ମୁଁ କହିଲି, ସେ ପୂର୍ବ ଯୁଗରେ କିଛି ବି ଯନ୍ତ୍ରପାତି ନଥିଲା କେମିତି ଲୋକମାନେ ଅ ଭାବି ଭାବି ଏତେ ସୁନ୍ଦର କାରୁକାର୍ଯ୍ୟ କରିଥିଲେ ଆଉ ଏତେ ବଡ ବଡ ମନ୍ଦିର କେମିତି ସେ ବିନା ସାହାଯ୍ୟରେ ବନଉଥିଲେ ଆଉ ହଉଛି ମନ୍ଦିରର ଏ ମନ୍ଦିରକୁ ଏତେ ମଜବୁତରେ ବନେଇଛନ୍ତି କି ସେ ମନ୍ଦିରକୁ ଏବେ ଏତେ ପବନ ବାତ୍ ପ୍ରତି ବର୍ଷା ଭୂମିକମ୍ପରେ ବି ସେ ମନ୍ଦିର ସେମତି ସ୍ଥିର ଭାବରେ ଛିଡା ହୋଇ ରହିଛି।
ହଁ ପରା ତ ଆଉ ସବୁ ଓଡିଶାର, ଆମର ଓଡିଶାରେ ଏଇ କେତେ ଉଁ ମନ୍ଦିର ସବୁ ଅଛି। ମାନେ ଏତେ ମାନେ ପ୍ରସିଦ୍ଧ ଯେ ମାନେ ତ ଦେଶ ବିଦେଶରୁ ବି ଲୋକ ଆସୁଛନ୍ତି ଆଉ ଆମ ଓଡିଶାର ସଂସ୍କୃତି ପରମ୍ପରା କୁ ବି ବହୁ ଦେଶ ବିଦେଶରେ ବହୁତ ମାନ୍ୟତା ମିଳିଛି ତ ଆମ ଓଡିଶାର ସଂସ୍କୃତି ବିଷୟରେ ତମେ କିଛି ଜାଣିଛ କି?
ହଁ ଓଡିଶାର ସଂସ୍କୃତି ଆଉ ପରମ୍ପରା ତ ଅ ବହୁତ ପୁରୁଣା ଆଉ ବହୁତ ତ ସୁନ୍ଦର ବି ଆ କାହିଁକି ନା ବିଦେଶୀ ଲୋ କ ଆଉ ଆମ ଓଡିଶା ବାହାର ଲୋକ ମଧ୍ୟ ଓଡିଆ ପରମ୍ପରାକୁୁ ବି ବହୁତ ମାନ୍ୟତା ଦେଇଛନ୍ତି। ଆଉ ବହୁତ ଭାବରେ ପାଳନ ମଧ୍ୟ କରୁଛନ୍ତି। ଯେମିତିକି ଆମର ରଜ ପର୍ବ ହେଲା ଆଉ ରହିଲା ଆମର ସାଂସ୍କୃତିକ ଅ ପା କାରୁ ମାନେ ସାଂସ୍କୃତିକ ପରମ୍ପରା ଅ ଆମର ହେଲା ସାହିତ୍ୟ ପର୍ବପର୍ବାଣି ଆମ ଓଡିଶାର କିଛି ନୃତ୍ୟ ଆମ ଓଡିଶାର କିଛି ପ ହଁ ସବୁ ସେଇ ଯେତି ଓଡିଶାର ବାହାର ଲୋକ କିମ୍ବା ବିଦେଶୀ ଲୋକ ମଧ୍ୟ ଆମ ଓଡିଶାର କାରୁକାର୍ଯ୍ୟ ଆଉ ଓଡିଶାର ପରମ୍ପରା କୁ ମଧ୍ୟ ଆପଣଉଛନ୍ତି।
ହୁଁ ହୁଁ ହୁଁ ହୁଁ। ଆଉ ଆଉ ତାପରେ ଓଡିଶାର ଲୋକମାନେ ତ ଜାଣିଥିବେ ତାଙ୍କ ଭା ଭାଷା ଆମ ଓଡିଶାରେ ବି ଲୋକମାନେ ନିଜର ଭାଷା ତିନୀତିଆ ପରମ୍ପରାକୁ ବି ବହୁତ ଆମେ ସମ୍ମାନ ଦିଅନ୍ତି। ତାପରେ ଓଡିଶାର ପ୍ରମୁଖ ପର୍ବ ଗୁଡିକ ହେଲା ଆମର ରଥଯାତ୍ରା ର ଜ ପର୍ବ, କୁମାର ପୂର୍ଣ୍ଣିମା, ଦୁର୍ଗା ପୂଜା, ମକର ସଂକ୍ରାନ୍ତି ଏସବୁ। ଆଚ୍ଛା ତୁମେ ଦୁର୍ଗା ପୂଜା ବୁଲି ଯାଅ ନା?
ହଁ ଦୁର୍ଗା ପୂଜା ବୁଲିଯାଏ ଦୁର୍ଗା ପୂଜା ଆମ ଏଇ ଆମ ଘର ପାଖରେ ଗୋଟେ ଜାଗାରେ ଦୁର୍ଗା ଠାକୁର ହୁଅନ୍ତି ଦୂର୍ଗା ପୂଜା ପାଆନ୍ତି ସେଠିକି ଆମେ ଯାଉ ଦର୍ଶନ କରିବା ପାଇଁ ଠାକୁ ମାନେ ଦୂର୍ଗା ମାଙ୍କର। ହଁ ଦର୍ଶନ କରିକି ଆସୁ ଦୁର୍ଗା ପୂଜାରି।
ମୁଁ ଶୁଣିଛି ତୁମ ଆଡେ ଭଲ କାଳୀ ପୂଜା ବହୁତ ଦିନି ହୋଇଥାଏ। ବହୁତ ଦୋକାନ ବଜାର ପଡିଥାଏ ଆଉ ବହୁତ କାଳିର ମେଢ ହୋଇଥାଏ ତ ସତେରେ ନା ଏଇଟା?
ହଁ ଆମ ଏପଟେ କାଳୀ ପୂଜା ବହୁତ ଧୁମଧାମରେେ କାଳୀ ପୂଜା ପାଳନ କରାଯାଏ କାଳୀ ଠାକୁର ଦଶ ପନ୍ଦର ଦିନ ପର୍ଯ୍ୟନ୍ତ ରୁହନ୍ତି ମେଳା ପଡେ ଦୋକାନ ପଡେ ବହୁତ ବଡ ବଡ ପେଣ୍ଡାଲ ସବୁ ବନ୍ଧା ଯାଇ ଠାକୁରଙ୍କଅ ଗେଟ୍ ସବୁ ବଡ ବଡ ବନ୍ଧା ଯାଏ ବହୁତ ଲୋକ ସବୁ ଦୂର ଦୂରାନ୍ତରୁ ଆସନ୍ତି ବୁଲିବା ପାଇଁ ଆଉ ବହୁତ ଜାଗା ଜାଗାରେ ହଁ ଆ ମୁଁ ତ ସବୁ ଦିନ ଯାଏ ବୁଲିଆ ପାଇଁ ଆଉ ଛକ ଛକରେ ଅ ନାଚ ଗୀତ ସବୁ ହୁଏ ଆଉ ପ୍ରସାଦ ମଧ୍ୟ ବଣ୍ଟାଯାଏ।
ଆଚ୍ଛା ଆଚ୍ଛା। ହଁ ଭଲ ଆଉ ଯାହା ହଉ ଆଉ ତୁମ ଆଡେ ଏତେ ଭଲ ହଉ ଆମ ଆଡେ ତ ଦୁର୍ଗା ପୂଜା ଆମ ଆଡେ କାଳୀ ପୂଜା ହୁଏନି ଦୁର୍ଗା ପୂଜା ଆମର ସାଇଟ୍ ରେ ଆମ ଏ ଏରିଆରେ ହୁଏ। ତଅ ଆମେ ବି ସେମିତି ଦୁର୍ଗା ପୂଜା ବୁଲି ଯାଉ। ଆଚ୍ଛା ତୁମର ଏଥର କାଳୀପୂଜା ହେଲେ ମତେ ଡାକିବ ହେଲା ଆମେ ବୁଲିବା।
ହଁ ନିହାତି ଆପଣ ଦୁର୍ଗା ପୂଜାରେ ମତେ ଡାକିବେ ମୁଁ ଆପଣଙ୍କୁ କାଳୀ ପୂଜାରେ ଡାକିବି।
ଏ ହଉ ହଉ ଠିକ ଅଛି ହିଁ ହିଁ।
ହଉ ଆପଣ କାଳୀ ପୂଜାରେ ଆସି ବୁଲିକି ଯିବେ ଆମେ ଆପଣଙ୍କୁ ବୁଲେଇବୁ ଆ ବହୁତ ମାନେ ବହୁତ ମୂର୍ତ୍ତି ପାଖାପାଖି ଚାଳିଶ ରୁ ପଚାଶ ଟା ମୂର୍ତ୍ତି ବୋଧେ ଆମ ଏରିଆରେ ହେଇଥିବ। କାଳୀ ଠାକୁର ଆଉ ଲକ୍ଷ୍ମୀ ନାରାୟଣ ପୂଜା ବି ପାଆନ୍ତି ସେଇ ସମୟରେ ଅ କାଳୀ ଠାକୁର ଲକ୍ଷ୍ମୀ ନାରାୟଣ ହଁ ଆଉ ହର ପାର୍ବତୀ ମଧ୍ୟ ହେଇଥାନ୍ତି। ସବୁଠାକୁର ପୂଜା ପାଆନ୍ତି ଆପଣ ଦେଖିବେ ଆସିକି ବହୁତ ଲୋ କ ବହୁତ ଭିଡ ସବୁ ଜାଗା ଜାଗାରେ ଭିଡ ସବୁ ମନ୍ଦିର ମାନଙ୍କରେ ଭିଡ ବହୁତ ଲୋକ ମଜାମସ୍ତି ସାଙ୍ଗସାଥି ମାନେ ମିଶି ମଜାମସ୍ତି କରୁ ବୁଲାବୁଲି କରୁ ଖଟି କରୁ।
ତା ସହିତ ପୁଣି କାଳୀପୂଜା ଦିନଟି ତମର ତ ବାଣ ତ ବହୁତ ଫୁଟା ଯାଉଥିବ।
ହଁ ଦୀପାବଳି ଦୀପାବଳି ବି ଆମ ଏପଟେ ଧୁମଧାମ ରେ ପାଳନ କରନ୍ତି।
ହଁ ହଁ। ଉ ତୁମକୁ ଆମର ଓଡିଆ ଖାଦ୍ୟ ଉପରେ ତମକୁ ବେଶି ତୁମକୁ କୋଉଟା ଭଲ ଲାଗେ? ପଖାଳ ଭା ତ ନା ଛେନା ମାନେ ମିଠା ଉପରେ ଛେନା ପୋଡ ଆରିଶା ପିଠା ପିଠା ଉପରେ ଆରିଶା କାକରା ମଣ୍ଡା ଏମିତି କଣ ଭଲ ଲାଗେ ତମକୁ।
ମତେ ଆ ଓଡିଶାର ଖାଦ୍ୟ ଭିତରେ ମତେ ପଖାଳ ଭାତ ଭଲ ଲାଗେ।
ହଁ ଏବେ ତ ତମେ ସବୁଦିନ ପଖାଳ ବୋଧେ ଖାଉଥିବ କାହିଁନା ଗ
ହଁ ଗରମ ହଉଛି ମୁଁ ସବୁଦିନ ପଖାଳ ଖାଉଛି।
ହଁ ଦହି ବି ତା ସହିତ ପକେଇକି ଖାଇବ ଆହୁରି ଭଲ ଲାଗିବ।
ହଁ ମିଠା ଉପରେ ରସଗୋଲା ବହୁତ ଭଲ ଲାଗେ। ଆମର ଓଡିଶାର ପ୍ରସିଦ୍ଧ ରସ
ହଁ ହଁ ହଁ ହଁ ହଁ ହ
ଆଉ ଭଲ ଲାଗେ ହଉଛି ଆମର ଆପଣ କହିଲେ ଯେମିତି ପିଠା ପଣା ଉପରେ ମତେ ଏଣ୍ଡୁରି ପିଠା ଟା ବହୁତ ପସନ୍ଦ।
ଆଚ୍ଛା ଆଚ୍ଛା ଏଣ୍ଡୁରି ପିଠାକୁ ମଟର ଗୁଗୁନି। ଅ ଭାରି ଭଲ ଲାଗେ ମତେ ଖାଇବା ଲାଗି। ତ ଯେହେତୁ ମୁଁ ତାପରେ ପ୍ରଥମଷ୍ଟମୀରେ ଯେହେତୁ ମୁଁ ପ ତ ଆମର ପ୍ରଥମଷ୍ଟମୀରେ ଏଣ୍ଡୁରି ହୁଏ ଆଉ ରଜ ପର୍ବରେ ଆମର ପିଠା ହରିକା ହେଇଥାଏ ଆରିସା, ପୋଡ ପିଠା ଏମିତି।
ତମେ ଏଣ୍ଡୁରି ପିଠା ର ଚାହିଦା କିଛି ଅଲଗା ସେ ଯୋଉ ହଳଦୀ ପତ୍ରର ବାସ୍ନା ଓ ପୁରା ବହୁତ ସେ ବାସ୍ନାରେ ଆପଣଙ୍କ ସେ ବାସ୍ନାରେ ହିଁ ପେଟ ପୁରିଯିବ। ମାନେ ଏତେ ସୁନ୍ଦର ବାସ୍ନା ହୁଏ ଖାଇବା ବି ବହୁତ ଖାଇବା ପାଇଁ ବି ବହୁତ ଭଲ ଲାଗେ। ଅ ମଟର ତରକାରୀ ସହିତ ତ ଆଉ ଏଣ୍ଡୁରି ପିଠା ର ଅ ଯୋଡି ଟା ପୁରା ଜମିଯାଏ।
ହଁ ପରା
ଆଉ ଆପଣଙ୍କୁ ସବୁ କୋଉ କୋଉ ପିଠା ଭଲ ଲାଗେ, କୋଉ ଖାଦ୍ୟ ଭଲ ଲାଗେ? ଆଉ କୋଉ ମିଠା ଭଲ ଲାଗେ?
ହ ମତେ ନା ମତେ ଅ ବେଶୀ କାକରା ଭଲ ଲାଗେ ଆଉ ପୋଡ ପିଠା ଭଲ ଲାଗେ ଆଉ ଆରିସା ପି ପିଠା ଟିକେ ଭଲ ଲାଗେ। ଆରିସା ପିଠା ଆମର ନା ଆମ ଗାଁ ରେ ଟିକେ ହୋଲି ହୁଏ। ଆ ହୋଲି ପର୍ବ ଯୋଉଟା ଆମର ହୁଏ ତ ଦୋଳ ପୂର୍ଣ୍ଣିମା ଯୋଉଟା କୁହନ୍ତି ତ ଆମର ସପ୍ତାହ ବସେ ରାଧା କୃଷ୍ଣ ମୂର୍ତ୍ତି ତିଆରି ହେଇକି ଅ ତ ସେଦିନ ସମସ୍ତେ ଅ ଆରିସା ପିଠା ବନେଇଥାନ୍ତି ଘରେ ଘରେ। ସମସ୍ତେ ସମସ୍ତଙ୍କୁ ଚକୁଳି ପିଠା, ଆରିସା ପିଠା ଦିଅନ୍ତି। ସେଇ ଟାଇମ ରେ ହିଁ ମତେ ମତେ ଆରିସା ପିଠା ଭାରି ଭଲ ଲାଗେ।
ଆଚ୍ଛା ଆରିସା ପିଠା ଖାଲି ଆପଣଙ୍କୁ ଭଲ ଲାଗେ ଆଉ କୌଣସି ପିଠା ଭଲ ଲାଗେ ନା?
ହଁ ମତେ ଭଲ ଲାଗେ ନା ଚକୁଳି ପିଠା ମତେ ବେଶୀ ଭଲ ଲାଗେ ମାନେ ସବୁିଦିନ ଖଇବାକୁ ଇଚ୍ଛା ହୁଏ। ଆଉ ତମେ ଯେମିତି କହିଲ ଏଣ୍ଡୁରି ପିଠା। ମତେ ବି ଏଣ୍ଡୁରି ପିଠା ମୁଁ ଯେହେତୁ ପରୁହାଁ ତ ଆମ ପ୍ରଥମାଷ୍ଟମୀ ତ ଆମର ହୁଏ ଘରେ ଏଣ୍ଡୁରି ପିଠା। ଆଉ ରଜରେ ସେମିତି ପୋଡ ପିଠା ଖାଇବାକୁ ଭାରି ଭଲ ଲାଗେ ବେଳେ ବଳେ ମନ ପୋଡପିଠା ଖାଇବା ଲାଗି।
ହଁ ରଜ ରେ ତ ପୋଡପିଠା ଟା ସମସ୍ତଙ୍କ ଘରେ ଘରେ ହେଇଥିବ କାହିଁକି ନା ଆ ପୋଡ ପିଠାର ସ୍ଵାଦ ଆଉ ପୋଡ ପିଠାର ବାସ୍ନା ପୁରା ଅଲଗା।
ହଁ ପରା ହଁ। ଆଉ ଶୋଇବାକୁ ଆସିଲଣି ତମେ?
ନାଇଁ ମୁଁ ଶୋଇନି ଏବେ ବାହାରେ ବସିଛି ଗରମ ଯେହେତୁ ହଉଛି ବହୁତ ଜୋରରେ। ଟିକେ ପଦାରେ ପବନ ନ ଖାଇଲା ବେଳକୁ ଭଲ ଲାଗୁନି ଆଉ। ଆଉ ମନ ଟା ବି ଭଲ ଲାଗୁନି, ପଦାର ଟିକେ ଥଣ୍ଡା ଥଣ୍ଡା ପବନ ଖା ମାନେ ଦେହରେ ବାଜିଲା ବେଳକୁ ଭଲ ଲାଗୁଛି, ମାନେ ଦେହଟା ଭଲ ଲାଗୁ ଚି, ମନ ବି ଭଲ ହେଇଯାଉଚି।
ହୁଁ, ନା ମୁଁ ଛାତ ଉପରେ ପି ସେମିତି ବସିଥିଲି। ତ, ମଶକା ବହୁତ ଲାଗିଲେ ନା, ମୁଁ ଘରକୁ ପସ ପଳେଇ ଆସିଲି।
ଆଛା।
ହୁଁ।
ଆଉ ଆପଣ ଖାଇସାରିଲେଣି?
ହଁ, ମୁଁ ଖାଇସାଇଲିଣି।
ହଁ, ଆଉ କଣ କହିବି? ଆଉ ସବୁ ଏମିତି ସବୁ ହୁଏ ଆଉ, ପୂଜା ପର୍ବ ପର୍ବାଣୀ ସବୁ ଭଲ ରକମର ଆମ ଓଡିଶା ବାର ମାସରେ ତେର ପର୍ବ ନାକି?
ହଁ ପରା, ହଁ ପରା।
ବାର ମାସରେ ତେରଟା ପର୍ବ ପାଳନ କରାଯାଏ, ସେଥିପାଇଁ ଆମକୁ ସବୁ ପର୍ବପର୍ବାଣି ଆମକୁ ସବୁ ବିରକ୍ତି ଲାଗେ ନା କିଛି ଆଉ। ସବୁ ପର୍ବପର୍ବାଣି ସବୁ ମାସରେ ପଡେ ନା, ସେଥିପାଇଁ ଭଲ ଲାଗେ ଆମକୁ।
ତମକୁ କାର୍ତ୍ତିକ ପୂର୍ଣ୍ଣିମା ଭଲ ଲାଗେ ନା, କାର୍ତ୍ତିକ ପୂର୍ଣିମା ତମେ ଯ ଡଙ୍ଗା ଭସଉଥୁବ।
ହଁ, ଡଙ୍ଗି ଭସା।
ଆଛା ଆଛା।
ଆପଣ ତ ଝିଅ ପିଲା, ଆପଣ ମୁରୁଜ ପକଉଥିବେ, ନା କି?
ହଁ ପରା।
ହଁ, ଆମ ଘରେ ତ କେହି ଝିଅ ନାହାନ୍ତି, ମୋ ମାମା ପକାନ୍ତି, ଆଉ ମୁଁ ତାଙ୍କୁ ଟିକେ ସାହାଯ୍ୟ କରିଦିଏ।
ହୁଁ ହୁଁ ହୁଁ। ହଉ।